ହ୍ୟାଲୋ
ହ୍ୟାଲୋ
ହଁ କେମିତି ଅଛ?
ହଁ ଭଲ ଅଛି ଆପଣ?
ହଁ ମୁଁ ବି ଭଲ ଅଛି। ଆଉ ଖାନା ପିନାା ସରିଲାଣି।
ହଁ ମୁଁ ଖାଇକି ତ ଶୋଇକି ଉଠି ସାରିଲିଣି।
ଆଚ୍ଛା ନହିଁ ଆମର ଟିକେ ଲେଟରେ ଖାନା ହୁଏ ତ ଏବେ ହିଁ ଜଷ୍ଟ ସରିଲା।
ଓହୋ ନା ନା ଆଜି ଯେହେତୁ ରବିବାର ଟମ୍ ତ ଖାଇକିନା ଟିକେ ଶୋଇକି କିନ୍ତୁ ମୁଁ ଉଠି ସାରିଲିଣି ଆଜି ବହୁତ ରେଷ୍ଟ ହେଇଗଲାଣି ମୋର ଆଜି।
ହଁ କି ହେଲେ ଆଜି ରବିବାର ମାନେ ତ କିଛି ଗୋଟେ ନନଭେଜ ଜ ହେଇଥିବ ଲାଗୁଛି।
ହଁ ଆମିଷ ହେଇଛି ଆ ଚିଙ୍ଗୁଡି ହେଇଛି ଯେହେତୁ ମାନେ ସେଟା ଟିକେ ମତେ ବହୁତ ଭଲ ଲାଗେ ଖାଇବା ପାଇଁ
ହଁ କି,
ହଁ ନିହାତି ଆପଣ?
ନା ମାନେ ମୁଁ ଖାଏ ଆମିଷ ଖାଏ ଯେ କିନ୍ତୁ ଏବେ ଟିକେ ଖାଉନି ମାନେ ଇଚ୍ଛା ହଉନି ଖାଇବା ପାଇଁ ଆଉ ତା ତାପରେ ଘରେ ଟିକେ ଗୋଟେ ପୂଜା ଚାଲିଁଛି ତ ତ ସେଥିପାଇଁ ଏବେ ଟିକେ ଆମିଷ ହେଉନି ପାଖାପାଖି ବୋଧେ ମାସେ ତୁ ଯାଇ ହେବନି ନା କଣ।
ଓହୋ ହଁ ସେମିତିରେ ବି ଆମିଷ ଖାଇବା କଥା ତ ନୁହେଁ କିନ୍ତୁ ଯେହେତୁ ଆମେ ମନୁଷ ସମାଜ କ ହଉ ଛାଡି ହଉଛି ଲୋଭ
ବିଲଣି ଯେ ଆମେ ସେ ଛାଡ଼ିଦେବେ। ମଝିରେ ଏବେ ସେମିତି ଗୋଟେ ଗୋଟେ ବର୍ଷ ଟୋଟାଲି ଖାଇଲିନି।
ହୁଁ।
ତାପରେ ଘର ଲୋକ ଗୋଟେ ଚିନ୍ତାଧାରା କଣ ଯେ ଆମିଷ ଯଦି ନ ଖାଇଲେ ହାଡ଼ ଗୋଡ଼ ଦୁର୍ବଳ ହେଇଯ ତ ସେଇଟା କହୁଛନ୍ତି କଣ ଗଟେ ଗୋଟେ ଏଇ ବୟସରୁ କଣ ଆମିଷ ଖାଇବନି ମ? ଆଉ ତ ହାଡ଼ ଦୁର୍ବଳ ହେଇଯିବ। ଆରେ ସେମିତି କିଛି ନଥାଏ ତାର ମାନେ ଆମିଷ ବଦଳରେ ଅନ୍ୟ ଯାହା ସବୁ ଅଛି କ୍ଷୀର ହେଲା ଦହି ହେଲା ଏସବୁ ଖାଇଲେ ଚଳିବ କହିଲେ କହୁଛନ୍ତି କୋଉଠା ଏବେ ଭଲ ମିଳୁଛି କି ସବୁ ତ ପାଉଡର ମିଶା ମିଳୁଛି।
ହଁ ସବୁ ଆଜିକାଲି
ହଁ ପୁରା ସେଇଟା ସବୁ ଜିନିଷ ଜାଲ ହେଇଯାଉଛି ଏମିତି କହୁଛନ୍ତି। ଆଉ ହେଲେ ସେଥିପାଇଁ ବୋଲି ମାନେ ଚାଲିଛି ଏବେ ଗୋଟେ ଘରେ ପୂଜା ଚାଲିଛି ତ ମତେ ତା ମାନେ ଏମିତି ତ ଇଚ୍ଛା ନାହିଁ ଖାଇବା ପାଇଁ ଆଉ ତ ଏବେ ସେମିତି ବି ଘରେ ଟୋଟାଲି ହଉନି ତ ମୁଁ ସେଥିପାଇଁ ଭାରି ଖୁସି ଯେ ନହେଲେ ଆମ ଘରେ ତ ବୁଧୁବାର, ଶୁକ୍ରବାର, ରବିବାର ହେଲା ମାନେ ନିହାତି ଆମିଷ ହେବ।
ଆଚ୍ଛା। ନାଇଁ ଆମର ବି ସେଇ ସପ୍ତାହରେ ବେଶୀ ସେ ବି ହୁଏନି ଯେହେତୁ ଶୁକ୍ରବାର ଆମେ ସନ୍ତୋଷୀ ମାଙ୍କୁ ଟିକେ ଯେହେତୁ ମାନୁଛୁ ତ ପୂଜା ପୂଜା ହୁଏ। ଯଉଁ ବ ବୁଧବାର କ ରବିବାର ହିଁ ହୁଏ। ବାକି ଏମିତି ମାନେ ଆପଣ ବିଶ୍ବାସ କରିବେନି ଆମେ ଏବେ ଥିଲା ଆମର ମାନେ ଯେଉଁ ପାଠ ଆମେ ପଢୁଛୁ ସେଦିନ ଆମର ଫିଲୱାର୍ ଯିବା ପାଇଁ ଗୋଟେ ଟପିକ୍ ଥିଲା।
ଆଚ୍ଛା ଆଚ୍ଛା।
ଗାଁକୁ ଯାଇଥିଲୁ। ମୁଁ ଭାବିଲି ବୋଧହୁଏ ଆମେ ଯେତିକି ଜଣ ମାନେ ସହ ଘରରେ ରହୁଛନ୍ତି ଆମେ ବହୁତ ଆମିଷ ପ୍ରିୟ ହେଇଯାଉଛନ୍ତି ବହୁତ ଆମିଷ ଖାଇବା ପାଇଁ ବହୁତ ଆମେ ଇଚ୍ଛା କରୁଛନ୍ତି।
ଆଚ୍ଛା ତାହେଲେ ସେଇ ଯେଉଁ ଆପଣ ଯେଉଁ ଯାଇଥିଲେ ସେ ଗାଁକୁ କହୁଛନ୍ତି ମାନେ ସେ ସେଠି ଖାଉନାହାନ୍ତି କି ଲୋକ?
ଅ ନା ମୁଁ ହିସାବ ମାନେ ମୁଁ ଯେତିକି ଆମେ ସେଇଠି ଯୋଉ ଦଶ ବାର ଦିନ ଆମେ ରହିଲୁ ଖାଆନ୍ତି ସେମାନେ ମୁଁ ମନା କରୁନି ଖାଆନ୍ତିନି ଖାଆନ୍ତି କିନ୍ତୁ ଯୋଉମାନେ ସେମାନେ ସେଟାକୁ ପ ପ୍ରସାଦ ରୂପରେ ଖାଇବେ ମାନେ ତାକୁ ଭୋ କରିକି ହିଁ ଯେମିତି ଯେ
ଓହୋ ମାନେ ସେମାନେ ହଁ ଟିକେ ମୁଁ ବି ଶୁଣିଥିଲି ଯେ ଏମିତି ଗାଁର ଲୋକ ଗୁଡ଼ାକ ଟିକେ ବହୁତ ପ୍ରକୃତି ପ୍ରେମୀ ଥାନ୍ତି। ମାନେ ଆମେ ଯେମିତି କଣ ଆମର ଗୋଟେ କଣ ହେଇଗଲେ ମାନେ ଉ ଗ ଗଛ ହଁ ଟିକେ ଗଛ ଯଦ ପତ୍ର ବ ପଡିଗଲା ନା ଘର ଅସନା ହଉଛି ଗଛଡା କାଟନଦଉ କିନ୍ତୁ ନାଇଁ ସେ ମାନେ ଗାଁ ଗହଳି ଲୋକ ସେମାନେ ଗଛକୁ ପୂଜା କରିବେ ମାନେ ମୁଁ ଶୁଣିଛି ବହୁତ ଏମିତି ତ ପାଖରୁ ଦେଖ ଦେଖିନି କିନ୍ତୁ ଯେତିକି ଶୁଣିଛି ଯେ ବହୁତ ପ୍ରକୃତି ପ୍ରେମୀ ଥାନ୍ତି ସେମାନେ ଗଛକୁ ପୂଜା କରନ୍ତି।
ଆଜ୍ଞା ନାଇଁ କେବଳ ଗଛକୁ ପୂଜା ନାଇଁ ମାନେ ମୋ କ ମାନେ ଆମିଷ ଉପରେ ମାନେ ମତେ ଯେତିକି ଅନୁଭବ ହେଲା। ଯେ ଆମେ ଯେମିତି ସହରରେ ଯୋଉମାନେ ରହୁଛନ୍ତି ମାର୍କେଟ ବଜାର ନରେ ଆମେ ଦେଖୁୁ ଯେ ଆଜି ବୁଧବାର ହେଲା କିଛି ଗୋଟେ ଆମେ ବା ଦରକାର। ଶୁକ୍ରବାର ହେଲା କିଛିଟା ଆମିଷ ହବା ଦରକାର ରବିବାର ହେଲା କିଛି ଗୋଟା ଆମିଷ ହବା ଦରକାର କିନ୍ତୁ ସେମାନଙ୍କର ସେୟା ନଥାଏ। ଆ ସେମାନଙ୍କର ସବୁଦିନ ସମାନ। ମାନେ ସବୁଦିନ ସେମାନେ ଭାତ ଶାଗ ଭାତ ଭଜା ଏମିତି କରିକିଧ ଭାରି ଚଳନ୍ତି। ସେମାନଙ୍କର ଆମିଷ ସେତେବେଳେ ହୁଏ ଯଦି କିଛି କାହାର କେତେବେଳେ ବାହାଘର ହ କିଛି ପର୍ବପର୍ବାଣି ହୁଏ ଏଇ ମାନେ ସେଇ ନାଇଁ ତ ଯେତେବେଳେ ପୂଜା ପ ତାଙ୍କର ଯେହେତୁ ମାନେ ଆଦିବାସୀ ପରମ୍ପରା ରହିଛି। ସେମାନଙ୍କର ତାଙ୍କ ପୂଜା ସାଇମ ରେ ଯେତେବେଳେ ଯୋଉ ବଳି ଦେଇଥାନ୍ତି ଛେଳି କିମ୍ବା କୁକୁଡା ତ ତାଙ୍କୁ ସେମାନେ ପ୍ରସାଦ ରୂପରେ ଖାଆନ୍ତି ସେଥିରେ ବି ସେମାନେ ସ୍ତ୍ରୀ ଲୋକମାନୋନ ତାଙ୍କର ଏତେ ଖାଇନଥାନ୍ତି ସେ ସବୁ ପ୍ରସାଦ ପୁରୁଷ ମାନେ ହିଁ ଖାଇଥାନ୍ତି ମାନେ ମୁଁ ଶିଖିଲି ମାନେ ଆମର ଯ ନା ସେମାନେ ପାଠ ନ ପଢିକି ବି ସାର୍ ଜାଣିଛ ତାଙ୍କର ଆଗରୁ ମୁଁ ମାନେ ଅଛି ସେ ଆଜି ପରମ୍ପରା ରହିଛି ଆମେ ତାଙ୍କ ପରମ୍ପରାକୁ ତ ଦୂରେଇ ପାରିବାନି ନା।
ହଁ ହଁ ହଁ ଆଉ ମୁଁ ଏଇଟା ବି ଶୁଣିଥିଲି ଯେ ସେମାନେ ଯୋଉ ବଳି ଦିଅନ୍ତି ମାନେ ମୁଁ ଦେଖ ଦେଖିଛି ଏଇଟା ମୋ ମୋ ପିଉସୀଙ୍କ ଘର ତାଙ୍କର ବି ସେ ଗୋଟେ ମାନେ ତାଙ୍କ ଘରଠୁ ପାଖରେ ଗୋଟେ ଗାଁ ଅଛି। ସେଠି ଗୋଟେ ଏମିତି ହଁ ହଉଥିଲା ତ ମୁଁ ଯାଇଥିଲି ଦେଖିବା ପାଇଁ ସେଇଠି ମୁଁ ଦେଖିଛି ସେମାନେ କଣ କରନ୍ତି କୁକୁଡ଼ାକୁ ପୂଜା କରନ୍ତି। ଉଁ ମାନେ ତାଙ୍କ ହଁ ତ ତାଙ୍କ ଠାକୁରଙ୍କ ପାଖରେ ସେମାନେ କୁକୁଡ଼ାକୁ ପୂଜା କରନ୍ତି ତାପରେ ସେ କୁକୁଡ଼ାକୁ ବଳି ଦିଅନ୍ତି ତାପରେ ତାକୁ ପୁଣି ଖାଆନ୍ତି।
ହଁ ସେଇୟା ତାଙ୍କେ ପ୍ରଥମେ ପୂଜା କରିବେ ପୂଜା କରିକି କି ସେଇ ପ୍ରସାଦ କୁ ହୁଏତ ସେ ପୂଜା ଯଦି ଦିଇ ମାସ ପରେ ପଡୁ ତିନି ମାସ ପଡୁ ସେମାନେ ସେତେବେଳେ ହିଁ ଖାଆନ୍ତି କିନ୍ତୁ ସେମାନଙ୍କର ଏମିତି ନଥାଏ ଯେ ଯେ ଆମିଷ ହେବା ଦରକାର ଯେମିତି କି ଆମ ମାନ ରଙ୍ଗ ଭଳି ମାନେ ଏତେ ସାପ କାରଣ ଜୀବନ ଯାପନ ସେମାନେ କରନ୍ତି ବହୁତ ଖୁସି ଲାଗେ ଆଉ ସେମାନଙ୍କର ବି ଘର ଦ୍ୱାର ଏତେ ପରିଷ୍କାର ମାନେ ଆପଣ ବିଶ୍ୱାସ କରିବେ ନି ଆମେ ଯଉ ଗାଁକୁ ଯାଇ ଥିଲୁ। ଏମିତି କି ଗୋଟେ ଲୁଣ ଦୋକାନ ବି ନ ଥିଲା। ମାନେ ଭାବନ୍ତୁ ଆମେ ଦଶ ଡେଲି ମାର୍କେଟ ଗଲେ ଡେଲି ଆମେ କିଛି ନା କିଛି କିଣି ଜିନିଷ କିଣିକି ଖାଇଲେ। ଆଜି ଯଦି ଆମକୁ ଟିଫିନ ମାନେ ବନେଇବା ନାଇ ମୋର ଇଚ୍ଛା ହଉନି କିଣିି ଦିଅ ଧରି ପଳେଇ ଆସ ଜଳ ଖିଆ କିମ୍ବା କିଛି ୟେ ସେ କିନ୍ତୁ ବିଶ୍ଵାସ କରନ୍ତୁ ସେଇଠି ଗୋଟେ ଲୁଣ ଦୋକାନ ଟେ ନଥିଲା ମାନେ ଦେଖ ସୁ ଆ ଭାବିବାକୁ ବି ଯେତେ କଷ୍ଟ ମତେ ଲାଗୁଛି ଆମେ ବି ଦଶ ବାର ଦିନ ଯେହେତୁ ରହିଲୁ ସେଇଠି ତ ଆମେ ସବୁ ଜିନିଷ ଆମେ କିଣିକି ନେଇ କି ଯାଇଥିଲୁ ଆମେ ଗୋଟେ ଷ୍ଟୋର କରି ର ଖି ଥିଲୁ। କାହିଁକି ନା ଯେହେତୁ ଆମକୁ ଏତେ ଦିନ ରହିବାର ଅଛି ଆମକୁ ତ ଦରକାର ହବ ନା। କେତେ ଜଣ ଆମେ ଯେହେତୁ ଯାହିଛୁ
ତାହେଲେ ତାହେଲେ ମାନେ ଯଦି ତମେ ଦଶ ବାର ଦିନ ତମେ ଯାଇଥିଲ ଆଉ ତୁମକୁ ସବୁ ଜିନିଷ କିଣିକି ନେଇକି ଷ୍ଟୋର୍ କରିକି ରଖିବାକୁ ପଡ଼ୁଥିଲା। ତାହେଲେ ସେମାନେ ତାଙ୍କର କେମିତି ଚଳୁଥିବେ ସେମାନଙ୍କୁ ଯେତେବେଳେ ମାନେ ଏବେ ଆମେ ବି ନାଇଁ କି ଘରେ ରୋଷେଇ କରୁଛ ମନେ ବି ନଥାଉ ଯେ ଲୁଣ ସରିଗଲାଣି ବୋଲି ହଠାତ୍ କି ଲୁଣ ସରିଯିବ। ତାପରେ ସରିଗଲା ପରେ ମନେ ପଡୁଛି ସରିଗଲା ତାପରେ ସାଙ୍ଗେ ସାଙ୍ଗେ ମର କଣ ମାନେ ପାଖାପାଖି ତ ଦୋକାନ ସବୁବେଳେ ଥାଉଛି ନା? ତ ଜିନିଷ ଟା ସରିଗଲେ ଯାଇକି? ସାଙ୍ଗେ ନେଇ ଆସୁ ତାହେଲେ ସେମାନେ କେମିତି କରୁଛନ୍ତି ତାଙ୍କର ଯଦି ହଠାତ୍ କୌଣସି ଜିନିଷ ସରିଗଲା।
ସେଇୟା ମୁଁ ସେଇୟା ତାଙ୍କୁ ପଚାରିଥିଲି ଜଣେ ଦି ଜଣଙ୍କୁ ମୁଁ ପଚାରିଛି ଯେ ମୁଁ ପଚାରି ମାନେ ମାଉସୀ ମାନେ ଯଦି ସେମାନେ ଭାତ ବା ରାନ୍ଧୁଥିବେ କେତେକ ବେଳେ ସନ୍ଧ୍ୟା ସନ୍ଧ୍ୟା ସମୟରେ ତ ଏମିତି ଛଟ ସାତଟା ବେଳେ ଯେତେବେଳେ ଆମେ ଯାଇଥିବୁ ତା ଘରକୁ ତ ସବ ପାଜରେ ମାଉସ ଆପଣ ଯଦି ଏବେ ତ କିଛିଠି ଦୋକାନ ନାହିଁ ଯଦି ଏ ବି ଆପଣ ଭାତରେ ଆଣିଛନ୍ତି କିଛି ଲୁଣ ସରିଯାଉଛି ତେଲ ମସଲା ସରିଯାଉଛି କଣ କରୁଛନ୍ତି ଆପଣ ସାଙ୍ଗେ ସାଙ୍ଗେ ସବୁ ତ ଜିନିଷ ଏମିତି ମନେ ରହିବନି ନା ସାଙ୍ଗେ ସାଙ୍ଗେ ଆଣିବାଟା ବୋଲି ଆପଣ ଏତେ ଦୂର ବାଟ କେମିତି ନା ନାଇଁ ମା ଯାହା ସରିଯାଉଛି ଆମେ ତାକୁ ଚଳେଇ ଦଉଛୁ ସିନା ଯାଇକି ତା ପରଦିନ ଆମେ ବଜାର ଯିବୁ ବଜାର ଗଲେ କାହିଁକିନା ବଜାରରେ ତାଙ୍କ ଘର ମାନେ ସେ ଯୋଉଠୁ କିଣା କିଣି ପାଇଁ ହାଟକୁ ଯାଆନ୍ତି କିମ୍ବା ବଜାରକୁ ଯାଆନ୍ତି ସି ନିହାତି ତାଠୁ ଗୋଟେ ଦଶ ର ପନ୍ଦର କିଲୋମିଟର ପରେ ହିଁ ରାସ୍ତା ରହିଛି।
ଆଚ୍ଛା ମାନେ ମାନେ ତା ମାନେ ତା ମାନେ କହିବାକୁ ଗଲେ ଆମ ସହରର ଲୋକ ଲୋକଙ୍କ ଅପେକ୍ଷା ଯେତିକି ସବୁ ମାନେ ଗାଁର ଲୋକମାନେ ସେମାନେ ଆଡ଼ଜଷ୍ଟମେଣ୍ଟଟା କଣ ବହୁତ ଭଲ ଭାବରେ ଜାଣି
ବହୁତ ବହୁତ ଦିଦି
ମାନେ ଆମେ ଆମକୁ ଯଦି ମୁ କେଉଁଟେ କହୁଛି ନର୍ମାଲ ଏସ ଆମେ ଗୋଟେ ଗୋଟେ ତରକାରୀ ବନେଇଲେ ତା ପାଇଁ ଯେଉଁଟାକୁ ଯେତେ ଏତିକି ଅନୁପାତ୍ର ଯାହା ଦରକାର ସେଥିରେ ଯଦି ଗୋଟେ ଜିନିଷ କମ ବିି ରହିଗଲା ଆମେ ଖାଇଲାବେଳେ ଆମକୁ ଲାଗୁଛି ମାନେ ସେ ସେ ମାଇଣ୍ଡରେ ସେ ପାଟିକୁ ଟେଷ୍ଟ ଯାହା ବି ଲ ସେ ମାଇଣ୍ଡରେ ଗୋଟେ ରହିଯାଉଛି। ନା ଏଇ ଜିନିଷଟା ପଡ଼େନି ତ ସେ ଏଥିପାଇଁ ଆର ଟେଷ୍ଟଟା ଏମିତି ହେଲା ଏଇଟା ଯଦି ପଡ଼ିଥାନ୍ତା ତାହେଲେ ଏମିତି ହେଇଥାନ୍ତା। ନୁହଁ କି ସେମିତି ଗୋଟେ ଆମର ମାଇଣ୍ଡ ଚୁଟ ର ଯିବନି କି?
ଆଜ୍ଞା ଯେହେତୁ ସେଇଏ ତ ହଉଛି କଥା ଆମେ ଏଇଠି ରହିଗଲେଣି ଆମକୁ ସବୁ ଜିନିଷ ସବୁ ସୁବିଧାରେ ମିଳିଯାଉଛି। ତ ଆମର ଦିନକୁ ଦିନ ପିଲା ଗୁଡାକ ବି? ଜିତ ଖୋର ହେଇଯାନ୍
ବାସ୍ ବାସ୍ ବାସ୍ ସେଇ ସେ ଗୋଟେ କଥା ଜାଣି? ଛନ୍ତି ନା ଯେଉଁ ଗୋଟେ କୁହନ୍ତି ମାନେ ଅଭାବ ହିଁ ଆବିଷ୍କାରର ଜନନୀ ହେଇଥାଏ। ତ ମଣିଷକୁୁ ଯେତେ ଯେତେବେଳେ ଅଭାବ ନ ଅଭାବ ଟା ନ ଆସିଚି ସେ ଜାଣିନି ତାର ମାନେ ତାର ଯଉଁ ଭ୍ୟାଲ୍ୟୁଟା କଣ ସେ ବୁଝିପାରେନି। ତ ସେଇ ଜିନିଷଟା ହିଁ ହଉଛି ଯେ ଆମ ସହରାଞ୍ଚଳର ଲୋକ ଗୁଡ଼ାକ ଆମର ପାଖ ଆଖରେ ସବୁ ଜିନିଷ ମିଳିଯାଉଛି। ତ ଯେଉଁ ଟିକେ ଜିନିଷ ନ ଥାଉଛି ସେଇଟାକୁ ନେଇକିନା ସମସ୍ତେ ବ୍ୟସ୍ତ ତ ଯେ ଏଇ ଏଇଟା ହେଲାନି ଏଇଟା ହେଲାନି କିନ୍ତୁ ଯେଉଁମାନେ ଏଇସବୁ ଜିନିଷକୁ ଆଜିକା ଆଜିକା ଡେଟ୍ ରେ ମଧ୍ୟ ଦୁଇ ହଜାର ଛବିଶ ମସିହାରେ ମାନେ ଦୁନିଆ ଏତେ ଏତେ ଡେଭଲପ୍ ହେଲାଣି ତଥାପି ଲୋକଙ୍କ ଭିତରେ ଏଇସବୁ ଅଭାବ ରହୁଛି। ରହିକି ମଧ୍ୟ ସେମାନେ ସେ ଜିନିଷଟାକୁ ମ୍ୟାନେଜ୍ କରିଦେଉଛନ୍ତି। ବହୁତ ବଡ଼ ମାନେ ବହୁତ ବଡ଼ ଜିନିଷ ଗୋଟେ ସେଇଟା।
ନିହାତି ଦିଦି ମାନେ ଆପଣ ବିଶ୍ଵାସ କରିବେନି ଆଜ୍ଞା ମାନେ ଆମର ଛୋଟ ପିଲାମାନଙ୍କୁ ମଧ୍ୟ ଆମେ ଏତେ ଜିତ ଖୋର ହେଇଯାଉଛନ୍ତି ଆମେ ତାଙ୍କୁ ରଖି ପାରୁନାହାନ୍ତି କିନ୍ତୁ ବିଶ୍ୱାସ କରନ୍ତୁ ଆମେ ମାନ ଯୋଉମାନଙ୍କ ପାଖରେ ପଇସା ଅଛି ସେମାନେ ଭାବନ୍ତି ଆମ ପିଲାଙ୍କୁ ଆମେ ଏଇଆଦବୁ ସେଇଆଦବୁ ଖାଇବା ପାଇଁ କିନ୍ତୁ ସେଇ ଗାଁ ରେ ମୁଁ ନି ସେ ନିଜେ ଅନୁଭବ କରିଛି ନିଜେ ଅଙ୍ଗେ ଲିଭେଇଛି ଗୋଟେ ଛୋଟ ଛୁଆ ଯୋଉଟା କି ଆମେ ବିସ୍କେଟ ବି ସାଧାରଣତଃ ଖାଇଥାଉ ସନ୍ଧ୍ୟାରେ କି ମାନେ ସକାଳେ ଯେତେବେଳେ ଆମକୁ ଭୋକ ଲାଗେ ତା ପାଖରେ ବିସ୍କେଟ ବି ଖାଇବାକୁ ନଥିଲା। ସେ ବାସ୍ କିଛିଟା ଚିନି ଆଉ ତା ସହିତ ଶୁଖିଲା ଚୁଡାକୁ ଶୁଖିଲା ସେମିତି ବସେଇକି ଖାଉଥିଲା। ତ ମାନେ ସେତେବେଳେ ଏତେ ଖରାପ ଲାଗିଲା। ମୁଁ ଆମ ପାଖରେ କିଛି ମାନେ ସୁବି ସୁବିଧା ନାହିଁ, ମୋ ପାଖରେ ସେଇ ଯୋଉ ବିସ୍କଟ୍ ଥିଲା। ମୁଁ ତାକୁ ଦିଟା ପ୍ୟାକେଟ ଦେଇଥିଲି ନେ ତୁ ଖାଇବୁ ବୋଲି। ମାନେ ସେତେବେଳେ ଏତେ ଖୁସି ବି ଲାଗିଥିଲା ଦୁଃଖ ଲାଗିଥିଲା ଯେ ଆଜି ବି ଲୋକ ଏତେ କଷ୍ଟରେ ଅଛନ୍ତି। ଏତେ ଦୁଃଖରେ ଅଛନ୍ତି। ତ ନିହାତି ଭାବେ ତାଙ୍କୁ ଚେଷ୍ଟା କରିବା କେମିତି ମାନେ ସରକାରଙ୍କ ଲୋକ ମାନେ ମୁଁ
ହଁ ହଁ ନିଶ୍ଚିତ ନାଇଁ ଆପଣଙ୍କର ଏଇ ଅନୁଭୂତି ଶୁଣିକି ତ ମାନେ ମତେ ମୋତେ ବହୁତ ମାନେ କେମିତି ଲାଗୁଛି ପୁରା ଯେ ଏମିତି ଇଚ୍ଛା ହଉଛି ଯେ କାସ୍ ମୁଁ ବି ସେଇ ପାଖରେ ଥାଆନ୍ତି କି ସେମାନଙ୍କୁ କିଛି ସାହାଯ୍ୟ କରିପାରନ୍ତି କି। ଆଉ ତ ମାନେ ବହୁତ ଖୁସି ଲାଗିଲା। ଧନ୍ୟବାଦ।
ବହୁତ ଖୁସି ଲାଗିଲା। ଅତି ସୁନ୍ଦର ଆଲୋଚନା ଥିଲା। ବହୁତ ଖୁସି ଧନ୍ୟବାଦ।
ହଉ ଠିକ୍ ଅଛି ଧନ୍ୟବାଦ ମ୍ୟାଡ଼ାମ। ।